ଜୟ ଶ୍ରୀ ଜଗନ୍ନାଥ, ଆପଣଙ୍କୁ ମୋ କଥା ଶୁଣା ଯାଉଛି କି? ଆପଣ କଣ କରୁଛନ୍ତି? ହାଲୋ ହାଲୋ ହାଲୋ ଆପଣ କଣ କରୁଛନ୍ତି?
ମୁଁ ଏବେ ବସିଥିଲି ସାଙ୍ଗମାନଙ୍କ ସହ
ଆଛା
ଆଜ୍ଞା ଆପଣ କଣ କରୁଛନ୍ତି?
ମୁଁ ଏଇ ଛାତ ଉପରେ ବୁଲୁଥିଲି ଆଉ, ଆଉ ଆପଣ ଆପଣଙ୍କ ଆଡେ ବର୍ଷା ହଉଛି?
ଆପଣ ବୋଧେ ମତେ ଜାଣି ପାରୁନାହାନ୍ତି?
ଆଜ୍ଞା ନା
ଆଜ୍ଞା, ଜାଣିି ବି ପାରିବେନି ଆପଣ, ତାହା ଆପଣ ଜାଣିଛନ୍ତି ଆପଣଙ୍କ ଘର ଆଗରେ ଗୋଟେ ସାଙ୍ଗ ରହୁଥିବ?
ଆଜ୍ଞା
ଆଜ୍ଞା ଆଜ୍ଞା ତା ସାଙ୍ଗରେ ଗୋଟେ ଆଜ୍ଞା ଆଜ୍ଞା ଆପଣ ତା ସାଙ୍ଗରେ ଗୋଟେ ଗୋଟେ ୟେଲୋ କଲର ବାଇକ୍ ଧରିକି ଆସେ ଜଣେ ଆଉ ନବାକୁ ହଁ ହଁ ହଁ ଆ୍ା ହଁ ହଁ ହଁ ହଁ ଆପଣଙ୍କ ବ୍ୟାଚମେଟ ଜଣେ ଥିଲେ ବୋଧେ ସେ ୟେଲୋ କଲର ବାଇକ୍ ଧରିକି ଆସେ ନବାକୁ ତା ସାଙ୍ଗକୁ, ଆପଣଙ୍କ ସାଙ୍ଗଙ୍କୁ ହଁ ହଁ ହଁ ହଁ ସେଇ ସାଙ୍ଗ ମୁଁ କହୁଅଛି। ଏବେ ଆପଣ କୁହନ୍ତୁ? ଆଜ୍ଞା।
ତ ଆପଣ ଏଇନା କଣ ସ୍ଵୟଂ ପାଖରେ ଅଛନ୍ତି।
ନାଇଁ ନାଇଁମ ସ୍ଵୟଂ ପାଖେ ନାଁ ଏଇଟା ଆମ ଗୋଟେ ସାଙ୍ଗଙ୍କର ନମ୍ବର ତ ମୁଁ ତା ତାଙ୍କ ସ୍ତ୍ରୀରୁ କଥା ହଉଛି। ମୁଁ ତାଙ୍କୁ କହିଲି କି ଆପଣ ଜଣେ ମଣିଷ ବୋଲି କିଏ ଲୋକ? ତାଙ୍କ ମୁଁ ଚିହ୍ନେଇଦେଲି, ଆଜ୍ଞା ଆଜ୍ଞା।
ଆଛା, ଆପଣ କିଏ ମୁଁ ଜାଣିଦେଲି, ଆପଣ ଆମର ସ୍କୁଲ ସାଙ୍ଗ। ଆମେ ମିଶିକି ପାଠ ପଢୁଥିଲେ? ଆଜ୍ଞା ଭୟସ ରୁ ଏନା ଜାଣିଦେଲି।
ହଁ ହଁ।
ଆପଣ ଆଡେ ବର୍ଷା ହଉଛି?
ନାଇଁ ଆମ ଆଡେ ବର୍ଷା ହଉନି ବର୍ଷା ଏବେ ଛାଡି ଯାଇଛି ଏବେ ଅଳ୍ପ ଅଳ୍ପ ପକଉଛି ଆପଣ ମୋ ସାଙ୍ଗ ଗୋଠେ କଣ କାମ କରୁଛି ଜାଣିଛନ୍ତି? ସିଏ ଏ କୋଡିଏ କିଲୋମିଟର ଦୂରରୁ ଆସିଛି ଠିକ ଅଛି। କୋଡିଏ କିଲୋମିଟର ଦୂରରୁ ଆସିଛି ସିଏ ରେନିକୋଟ ବଦଳରେ ସିଏ ସୁଟର ପିନ୍ଧି। ବୁଝିପାରୁଛନ୍ତି ତ ଆପ
ଆଜ୍ଞା ତାକୁ ଶୀତ ହଉଥିବ ଆଉ ତାକୁ ବର୍ଷା ନୁହଁ ତାକୁ ଶୀତ ହଉଛି।
ଆଜ୍ଞା ଆଜ୍ଞା ତ ଶୀତ ହଉଚି ତ ସିଏ ସ୍ଵିଟର ପିନ୍ଧିକି ଆସିଛି।
ଅ ହଁ ସେଇଭଳିଆ ପିଲାକୁ ଟିକେ ସାଲୁ
ଦେଖଉଥିବ ଗୋଟେ ନାଁ ଦେଖେଇଥିବ ଯେତେବେଳେ କଲାବେଳେ। ତ ସେଇ ପିଲାଟା ସେଇ ପିଲାଟା ଆଜ୍ଞା।
ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି କଣ ଖାଇଥିଲି ଭାତ ଡାଲି ଆଉ କଣ କଣଥିଲି ହଁ ଆଉ ଗୋଟେ କଣ ଥିଲା ଆଉ ମନେ ନାହିଁ ଏତେ। ଭାତ ଡାଲି ଆଉ କଟା ହେଇଥିବ ଆଉ। ଟିକେ ଏବେ ବସିଥିଲୁ ତ ଧ ଭୁଲି ଯିବାର ଲାଗୁଛି ଭୁଲି ଯାଇଥିଲେ ଆପଣ କଣ ଖାଇଛନ୍ତି କହୁନାହାନ୍ତି?
ମୁଁ ଖାଇଥିଲି ଭାତ ଆଉ କାଞ୍ଜି ଏ ତ ଆଉ କଣ ସଜନା ଛୁଇଁ ଆଳୁ ଭଜା।
ଆଜ୍ଞା ଆଜ୍ଞା ଆଜ୍ଞା। ଏଗୁ ସବୁ କିିତିଆରି ହୁଏ ଟିକଏ କହୁନାହାନ୍ତି ମୁଁ ତ ଜାଣି ପାରିଲିନି କଥାରୁ ଆପଣ କଣ କଣ ଜିନିଷ
ଆପଣ ସାଞ୍ଜି ଟା କିପରି ତିଆରି ହୁଏ ମୁଁ କହିଦଉଛି। ଏଇଟା ବ୍ରହ୍ମପୁରିଆ ଲୋକ ଟିକେ ଖାସ କରିକି ଖାଆନ୍ତି କାଞ୍ଜି।
ଆଜ୍ଞା ଆଜ୍ଞା କା୍ଜି ତ ଟିକେ ଟିକେ ଶୁଣିଛି ତାପ ଯୋଉ ଦିଟା କହିଲେ ସେଇଟା କିଛି ମୁଁ ଜାଣିପାରିଲିନି ଆଜ୍ଞା। ଆଉ ସେଇଟା କିଛି ମୁଁ ବୁଝିପାରିନି ଟିକେ ବୁଝେଇଲେ ଭଲ ହୁଅନ୍ତା। ଗୁହାର କଣ ଟିକେ କହିଲେ ମୁଁ ଜାଣି
ସେ ଗୋଟେ ପରିବାଟେ ଆଉ ପ୍ରଥମେ ଆମେ ଗୁହାଁଳକୁ ଆଉ ଆଳୁକୁ କାଟିଦବା ତାପରେ ଯୋଉ ବ ମସର ପାଇଁ ଯାହା ସବୁ ମସଲା ଦରକାର ସୋରିଷ ଲଙ୍କା ରସୁଣ ଆଉ ଏତିକି ତ ଆଉ।
ଆଜ୍ଞା।
ତ ସେଇ ମସଲା ସବୁ ରେଡି କରିକି ଆଗ ମସଲା ଟା ବାଟିଦବା। ଆଜ୍ଞା ମୁଁ ରୋଷେଇ ଜାଣେ କିନ୍ତୁ କରେନି।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଜଣେ ଏ କାମ ପ୍ରେମୀ ମଣିଷ ନୁହଁ?
ନା ମୁଁ କାମ କରେ କିନ୍ତୁ ପାଠ ଟିକେ ଅଧିକା
ଓହୋହୋ ଆଜ୍ଞା ଆଜ୍ଞା ନିହାତି ଆପଣଙ୍କ କଥାରୁ ଜଣା ଆପଣଙ୍କ କଥାରୁ ଜଣା ପଡିଛି ଆପଣଙ୍କ ବହୁତ ପାଠ ପଢନ୍ତି ଦିନ ରାତି ତ ପାଠ ହି ପଢୁଥ ଆପ
ଆଜ୍ଞା ମୁଁ ଘରୁ ଟୋଟାଲି ବାହାରିନି ମାନେ ମୁଁ ଟୋଟାଲି ଘରେ ବହି ଧରିକି ହିଁ ବସେ।
ଆଜ୍ଞା ଆଜ୍ଞା ଜଣା ପଡୁଛି ପାଠଶଢା କିଛି ନାହିଁ ଆପଣଙ୍କର ଜଣା ପଡୁଛି କଥା।
ଆଜ୍ଞା ଆଜ୍ଞା ମୁଁ ଗୋଟେ ଆଇସ ତ ସେଥିପାଇଁ ଟିକେ ପ୍ରିପାରେସନ ଏବେଠୁ ଚାଲିଛି ଆଉ।
ଆଜ୍ଞା ଆଜ୍ଞା ପାଞ୍ଚ ବର୍ଷ ପରେ ହେବେ ତ ଏବେଠୁ ଲାଗୁଛନ୍ତି ଆଉ।
ଆଜ୍ଞା ହଁ ଆଉ ଆପଣ ଏବେ କଣ ପଢାପଢି କରୁଛନ୍ତି?
ମୁଁ ତ ବି ପଢା ପଢି କରୁନାହିଁ ମୁଁ ଆର ବର୍ଷ ଡ୍ରପ ହେଇଦିନି ତ ଏଇଥର ଭାବିବା ଆଉ କୋଉଠି ପଢିବା ପାଇଁ ଆଉ।
ଆଛା ଭଲ ଆଉ। ଆଚ୍ଛା ଆପଣ କହିବେ ଏଣ୍ଟ୍ରାନ୍ସ ଦଉଥିଲେ କି?
କଣ କହୁଥିଲେ? ହଁ ହଁ ଏଣ୍ଟ୍ରାନ୍ସ ମୁଁ ଦେଇଥିଲି ଗୋଟେ ସିୟୁଟି ବୋଲି ଏଣ୍ଟ୍ରାନ୍ସ ଅଛି। କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ତ ସେଇଟା ତ ସେଇଟା ଦେଇଥିଲି।
ଆଗ୍ରିକଲଚର ଲାଇନରେ ଯିବାର ଅଛି କି?
ଓୟୁଟିୁ ନୁହଁ ସିୟୁଟି ଅଲ୍
ହଁ ସି ସିୟୁଟିବରେ ତ ମାନେ ଓଇଟି ରେ ଥ୍ରୁ ରୁ ଯୋଉମାନେ ବି ପଶି ପାରନ୍ତିନି ସେମାନେ ସିୟୁଟି ଥ୍ରୁ ରୁ ପଶନ୍ତି ନା ସେମ
ହଁ ତ ତ ଏଗ୍ରିକଲଚର ନୁ ବହୁତ କିଛି ଥାଏ ସେଥିରେ ତମେ ୟୁନିଭର୍ସିଟି ଯାଇପାରିବ ଯେମତି ବିଜେପି ୟୁନିର୍ସିଟି ପାଇଁ ଗୋଟେ ଆସି କଣ ଫମ ଆସେ ତ ଫର୍ମ ଫିଲପ୍ କରି ଯାଇପାର ଠିକ ଅଛି ତ ସେଇଥିରେ ସେତ୍ ରେରେ ହୋଇକି ତମେ ବଡ ବଡ ୟୁନିଭର୍ସିଟି ଫର୍ମ ତ ପକେଇ ପାରିବନି। ତ ଏଣ୍ଟ୍ରାନ୍ସ ଦେଇକି ତମେ ଯିବ। ମାର୍କ ବେସିସ୍ ନୁହଁ ମାର୍କ ବେସିସ୍
ହଁ କିନ୍ତୁ ମୁଁ ଯେତେବେଳେ ଓଇଠି ଦେଇଥିଲି ମତେ ପଚାରେ ସବୁ କହିଲେ କି ନାଇ ସିୟୁଟି ଟା ଦେଇଦେ ସିୟୁଟି ଦେଇଦେଲେ କାରଣ ଓଇଟି ଟା ଯଦି ହବନି ସିୟୁ ବି ହେଇ ଯଉ କାରଣ ସେଇଟା କାରିର ମାର୍କ ଏତେଖୁନାହାନ୍ତି କିନ୍ତୁ ଇଠ କାରିୟର ମାର୍କଟରେ ଟିକେ ଆଗ ଛନ୍ତି ଟେନ୍ଥ ଲେବୁଲ ଆଉ ପ୍ଲସ୍ ଟୁ ଲେବୁଲ ହୁଁ। ସେଇଟା ଓନ୍ଲି ସିବି ଏସ୍ଇ ପିଲାଙ୍କ ଟିକେ ହେଇଯାଏ କାରଣ ନା ସେମାନଙ୍କ ପ୍ଲସ ଟୁ ଆଉ ଟେନ୍ଥ ବ୍ୟାକଗ୍ରାଉଣ୍ଡ ଟିକେ ଭଲ ଥାଏ ତ ଆମେ କଣ ଓଡିଆ ମିଡିୟମ ତ ମ ତ ଏତେ ହୁଏନି।
ଆଜ୍ଞା, ଆଞା, ଆଜ୍ଞା।
ଆଜ୍ଞା। ତ ଭଲ ଆ ଆପଣ ପଢାପଢି କରନ୍ତୁ ଆପଣଙ୍କର ବି ହେଇଯିବ ଆଉ
ଆଉ ଆପଣଙ୍କ ଦେହ ଭଲ ଅଛି?
ଆଜ୍ଞା ଦେ ଭଲ ଅଛି ଆପଣଙ୍କ ଦେହ କେମିତି ଅଛି?
ହେଇ ହେଇ ଦେହ ଖରାପ ହେଇଯାଇଛି।
ଆପଣ ବା ଘରୁ ବାହାରାରୁ ନଥିଲେ କିଛି ସମୟ ପର୍ବରୁ କହିଲେ। ଆପଣ ପୁଣି ବର୍ଷା କେମିତି ଓଦା ହେଇଗଲେ?
ଆପଣଙ୍କୁ ମୁଁ ଏବେ ବୋଧେ କହିଲି ମୁଁ ଛାତା ଉପରେ ଆପଣଙ୍କ ସହିତ କଥା ଖା ହଉଛି ବୋଲି ଏ ବର୍ଷା ଆଜ୍ଞା ବର୍ଷେ ଏବେ ବି ଘରେ ନେଟୱାର୍କ ପାଉନି ତ
ଆଜ୍ଞା, ଆଜ୍ଞା, ଆଜ୍ଞା! ନିହାତି, ନିହାତି ଆପ୍ ଆପଣ ସି ଯିବା ଆପଣ ଘର ପାଖରେ ଯୋଉ ଭାସ୍କେଶ୍ଵର ନାମକ ପାର୍କ ଟିକେ ଅଛି ସେଇଠିକି ବି ଆପଣ ଯାଇପଡେ ଗଛ ତଳେ ବସିକି କଥା ହେଇପାରିବେ।
ସେଠି ଗଛ ତଳେ ବସିଲେ ଗଛ ତଳେ ବସିଲେ କିଛି ନୁହଁ ସେଇଠି ଯଦି ଯାଇକି ଗପିବି ଘର ଲୋକ କେତେ କଥା କଣ କହିଦେବେ ତ ତାଠୁ ଭଲ ଘରେ ହିଁ କଥା ହେବା। ଘରଲୋକ ଶୁଣନ୍ତୁ କଥା ଯାକ। ଏତେ ଗପ ଏତେ ଗପ
ଆଜ୍ଞା ନିହାତି ନିହାନ୍ତି ଆପଣ ତ ବହୁତ କପୁଛନ୍ତି ଜଣା ପଡୁଛି ଯାହା ଆପଣ ତ କଣ ନାଇଁ କଣ ହେଇଗଲାଣି ଉପର ପୋଷ୍ଟ କ ପଳେଇଲାନି ତ ଦିନ ରାତି ଗପୁଥିବେ ଜଣା ପଡୁଛି।
ଆଜ୍ଞା ମୁଁ ଗପି ଗପି ବହୁତ ଉପର ପୋଷ୍ଟ କୁ ପଳେଇ ଆସିଲିଣି। ତ ତଳ ପୋଷ୍ଟ କୁ ଯିବାକୁ ବି ଚାହୁଁନି।
ଆଜ୍ଞା ଧଳ ପୋଷ୍ଟ କୁ ଆଉ ଯିବେନି ବି ଆପଣ କାହିଁକି ନା ଆପଣଙ୍କର ପ୍ରମୋସନ ଉପରେ ପ୍ରମୋସନ ହେଇ ଚାଲିଛି।
ଆଜ୍ଞା ପ୍ରମୋସନ ହେଲେ ବି ଭଲ ନା ଆଉ।
ଆଜ୍ଞା ଆଜ୍ଞା ମୁଁ କଣ ମନା କରୁଛି ଆପଣ ତ ଆପଣଙ୍କ ଲାଇଫ ରେ ଆପଣ ଖୁସିରେ ରୁହନ୍ତୁ ଏ-ଉନ୍ନତି କରି ଚାଲନ୍ତୁ।
ଆଜ୍ଞା। ଆପଣ ବି କରନ୍ତୁ।
ହଁ ଆପଣ ବି କରନ୍ତୁ ହଁ ଠିକ ଅଛି ତାପରେ ଆଉ କଣ କୁହନ୍ତୁ?
ନ ମୁଁ କଇଲି ମୁଁ କାଇଁ ଏକଲା କରିବି ଆପଣ ବି
ହଁ ସେଇ କଥା ତ କହିଲି, ଆଉ ଆପଣ ଏବେ କୋଉଠି କଣ ପଢୁଛନ୍ତି?
ମୁଇଁ ନା ବି ଏସ୍ ସି କରିଛି କମଳାନେଡୁ ଓମେନ୍ସ କଲେଜରେ ଯୋଉଟା କି ଆମର ଆଡି କଲେ ଅଣ୍ଡରେ ଅଛି।
କୋଉ ଅନର୍ସ ରେ?
ଆମର ମୁଁ ଟିକେ ଗଣିତ ପ୍ରେମୀ।
ଓହୋ ଆଜ୍ଞା ଆଜ୍ଞା ଆପଣ ଜଣା ପଡୁଛି ଗଣିତରେ ।
। ଆଜ୍ଞା ତ ଟିକେ ଗଣିତ ଉପରେ ଟିକେ ମୁଁ ଉଁ ସାଇ
ଆଜ୍ଞା ଆଜ୍ଞା ଗଣିତ ଉପରେ ସାଇନଟିଷ୍ଟ ହେବେ? ମଣଟର ଏ ନୂଆ ସାଇନଟିଷ୍ଟ ବାହାରିବେ ବୋଧେ ଆପଣଙ୍କ ପାଇଁ। ଓହୋ ଆଜ୍ଞା ଆଜ୍ଞା ଠିକ ଅଛି।
ଆଜ୍ଞା।
ତ ଆପଣ ମୁଁ ଆପଣଙ୍କ ସିଏ ଟିକେ ଅ ଅଲଗା ଅଲଗା କିଛି ଗୋଟେ ହେଇଯାଇଥିଲା ସ୍କିମ ତ ସିଏ ସବୁ ଶୁବୁ ନମ୍ବର ଗୁରା ମାନେ ଯୋଉଟା ପିଲାର ନମ୍ବର ଟା ମୋ ଇଏରେ ସବୁ ସେଭ ହେଇଯାଇଥିଲା। ତ ଯେହେତୁ ସେଭ ହେଇଯାଇଛି ତ ଆପଣଙ୍କ ନମ୍ବର ଟା ମୁଁ ସେଇଥିପାଇଁ ପାହିଗ
ତ ନହେଲେ ଆପଣ ଏଇନା କିନ୍ତୁ ଜାଣି ପାରିନଥାନ୍ତେ କି ମୁ
ହଁ ନାଇଁ ନାଇଁ ଭ ନାଇଁ ନାଇଁ ଆପଣଙ୍କ ଆପଣଙ୍କ ସ୍ୱରରୁ ମୁଁ ଜାଣିପାରୁଛି ଆପଣ କିଏ ବୋଲି? ସେଇଟା ଅଲଗା କଥା ଜାଣିପାରିବିନି କିଏ କହିଲା ଜାଣିଦେବେ।
ହଁ ଯେତେବେଳେ ବି ଆପଣ ପାଠ ପଢୁଥିଲେ ନା ତ ଜାଣି
ଆଜ୍ଞା ଆଜ୍ଞା ଆଜ୍ଞା ପାଠ ନ ପଢୁଥିଲେ ବି ଜାଣି ଦେଇଥାନ୍ତି।
ନା ପାଠ ନ ପଢିଲେ କେମିତି ଜାଣିଥାନ୍ତେ ପାଠ ପାଠ ପଢ଼ୁଥିଲେ ବୋଲି ତ ଜାଣିଲେ ନା ଆଉ ଅଲଗା ଲୋକ ହେଇଥିଲେ ଥୋଡ଼ିନା ଭଏସ ଦେଖିକି କେମିତି ଜାଣିଥାନ୍ତେ? ପାଠ ପଢୁଥିଲେ ବୋଲି ଜାଣିଦେଲେ।
ନିହାତି ନିହାତି।
ମାନେ କେତେ ତିନି ଚାରି ବର୍ଷ ପାଠ ପଢିଥିବେ ମିଶିକି। ତ ଡେଲି ହଁ ଆଉ ଅନା ଆପଣ ଲେଟରେ ଆସିଲେ କାଇନା । ଜଲଦି ଆସିଲେ ତ ତାଙ୍କ ସହିତ ଆମେ ବାର ବର୍ଷ ପାଠ ପଢିଲୁ ହଁ।
ଆଜ୍ଞା ଆଜ୍ଞା। ହଁ। ହଁ କୁହନ୍ତୁ ଆଉ କଣ? ଆପଣଙ୍କ ପାଠ ପ ଆଉ ପାଠପ୍ରେମି ମଣିଷଟା ଆପଣ ତ କଲେଜ ଯାଉନଥିବେ?
ନା ମୁଁ କଲେଜ ଯାଏ, ନା ମୁଁ କଲେଜ ଯାଏ, କଲେଜ ଯାଇ କି କଲେଜରେ ପାଠ ପଢେ ମୁଁ ଘରେ କେବେ ପାଠ ପଢ଼େନି। ଘରେ ପାଠ ପଢେଇ ଦିଅନ୍ତିନି ଘରେ କାମ କରାନ୍ତି।
ଓହୋ ଆପଣ ବା ନିଜେ କହିଲେ ମୁଁ କାମ
କାମ କରେ ରହିଲେ କାମ କରାନ୍ତି। ପଢେଇ ଦିଅନ୍ତିନି ଏଇଟା ଟିକେ ଏଇଟା ଟିକେ କରିଦିଅ ସେଇଟା ଟିକେ କରିଦିଅ। ତ ସେଥିପାଇଁ ମୁଁ ଘରେଟାକୁ ଭଲ ପାଇନି ନା କଲେଜ ପଳେଇଆ। କଲେଜ ଗଲେ ଟିକେ ମସ୍ତାନୀ କରିବ ସେ ପାଠ ପଢ଼ିବିନି।
ଆଜ୍ଞା ଆଜ୍ଞା ନିହାତି ଆପଣ ତ ଜଣା ପଡୁଛି ଆପଣ ପାଠ ଦିନ ରାତି ପାଠ ବି ପଢୁଥିବେ?
ହଁ ମୁଁ ଟୋଟାଲି ଆ
ଆଜ୍ଞା।
ମୁଁ କହୁନି ମୁଁ ଟୋ ଟାଲି ରାତୀ ରେ ଘଟେଣ୍ଟେ ହିଁ ଦିନ ବେଳା ଟା ଖାଲି ମୁ ପାଠ ପାଠ ମାନେ ପାଠ ହିଁ ମୋ ଜୀବନ।
ଆଜ୍ଞା ଆପଣ ତ ପାଠ ବିନା ବଞ୍ଚି ପାରୁନଥିବେ। ଜଳ ହିଁ ଜୀବନ ମୁଁ ଶୁଣିଥିଲି ଆପ ଆପଣ କହୁଛନ୍ତି ପାଠ ହିଁ ଜୀବନ। ଏଇଟା ତ ନୂଆ କଥା ଆପଣ କହୁଛନ୍ତି। ଏଇ କଥାରେ ମୁଁ ଖୁସି ହଉଛି ଶୁଣିକି ତ ଆପଣ ମୁଁ ଆପଣଙ୍କୁ ଆଉ କେତେବେଳେ କଣ୍ଟାକ୍ଟ କରୁଛି ବୋଧେ
ଭଲ ଲାଗିଲା
ଆଜ୍ଞା ଆଜ୍ଞା ନିହାତି ମୁଁ ସେମତି ଆପ ସୁବିଧା ଟା ବହୁତ ଭଲ ହିଁ ଲାଗିବ। ହୋଉ ରଖୁଛି ଆଜ୍ଞା ଆଜ୍ଞା।
ଆଜ୍ଞା ଧନ୍ୟବାଦ।